ହାଲୋ। ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ହଁ ଶୁଣା ଯାଉଛି ମୋ କଥା।
ହାଲୋ ହଁ ହଁ ରେସ
ହଁ ହଁ।
ନାଇଁ ସେତବେଳେ କିଛି ଶୁଭୁ ନଥିଲା।
ଓ ଆଚ୍ଛା। ଟିକେ ବର୍ଷା ହଉଛି ନା ସେ ପାଗ ଟା ହିଁ ସେମତି ରହୁଛି ସେଥିଲାଗି।
ହଁ ହଁ ବର୍ଷା ହଁ ଆଉ ଟିକେ ପୂର୍ବରୁ କରିଥିଲି ଯେ ହେଲେ ସେମାନେ କିଛି ହେଲାନି କି ନେଟୱାର୍ ସ୍ଲୋ ହିଁ ଦେଖେଇଲା!
ହଁ ବର୍ଷା ହେଲେ ସେଇୟା ହବ ନେଟୱାର୍କ ପ୍ରୋବ୍ଲେମ ବହୁତ ରହୁଛି ନା। ମାନେ କେଜାଣି ବର୍ଷା ହେଲେ ଟୋଟାଲି ନେଟୱର୍କ ପାଇବନି। ଗୋଟେ କଥା ହିଁ ଶୁଣାଯିବନି। ଆଜି ଦିପହରୁ ମାନେ ବାରଟା ବେଳୁ ତ ମୁଁ କହିଲି ଛାତ ଉପରେ ବୁଲୁଛି ଛାତ ସାରା ପୁରା ପାଣି ହେଇଯାଇଛି। ଆଜି ଦିଟା ବେଳୁ ବର୍ଷା ହଉଛି।
ଆମର ସକାଳୁ ହଉଚି ବର୍ଷା ଏଇ ଏବେ ଛାଡିଲା ଜଷ୍ଟ।
ହଁ ଏବେ ତ ଆମ ଆଡେ ଛାଡିଲା କିନ୍ତୁ ଆମ ଆଡେ ବାରଟା ବେଳୁ ହଉଛି।
ଆଚ୍ଛା ଆଉ କଣ ଖାଇଥିଲ?
ଆଜି ମଁ ଏଇ ଖାଇଥିଲି ପନିର ହେଇଥିଲା ଆଜି ଆମର।
ପନିର ତରକାରୀ ପନିର ତରକାରୀ କି କିଏ ବନେଇଥିଲେ?
ସେ ମା ବନେଇଥିଲେ ଆଜି।
ଆଛା ଆଉ ସମସ୍ତଙ୍କ ଦେହ ଭଲ ଅ
ହଁ ସମସ୍ତଙ୍କ ଦେହ ଭଲ ଅଛି।
ତମ ତମ ଦେହ ଭଲ ଅଛି?
ହଁ ମୋ ଦେହ ତ ଭଲ ଅଛି ତମ ଦେହ?
ହଁ ମୋ ଦେହ ବି ଭଲ ଅଛି ସବୁ ଠିକଠାକ
ଏବେ ତ ଆଉ ଯୋଉ କୋହୁନାହାନ୍ତି କି ଜଗନ୍ନାଥ ଏବେ ଅଣସର ଘରେ ଅଛନ୍ତି
ହଁ ସେଥିଲାଗି ବୋଧେ ବର୍ଷା ହୋଉଚି।
ତ ତାଙ୍କୁ ଜର ହେଇଚି ମାନେ ପୁରା ଦେଖିବୁ ଓଡିଶା ସାରା ସମସ୍ତଙ୍କୁ ଜର ହବ।
ହଁ ଠିକ କଥା କହିଚ।
ମାନେ ଆମ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଯାହାବି ହବ ତାଙ୍କ ଭକ୍ ତମାନଙ୍କୁ ବି ସେଇ ଜିନଷ ହବ ତମର ମନେ ଅଛି ଥରେ ଉଁ ମାନେ ଏଇ ସ୍ନାନ ପୂର୍ଣ୍ଣିମା ପରେ ପରେ ନା କେବେ ମୋର ଠିକ ସେ ମନେ ପଡୁନି ବଧେ ସ୍ନାନ ପୂର୍ଣ୍ଣିମା ପରେ ଆ ଯୋଉଁ ଶ୍ରାବଣ ମାସ ଗୋଟେ ପ ମାନେ ଗୋଟେ ମାସ ଯା କେତେ ଦିଇ ମାସ ହେଇଥିଲା ଜାଣିଚ? ହ ଦିଇ ମାସ ପାଣି ଢାଳିବାକୁ ପଡଥିଲା ଏମା ମା ଙ୍କଡ ଛାତରେ ଛାତରେ ମାଙ୍କଡ।
କଲରେ କଥା ବେଳେ ହସନି ନହଲେ ସେଇଟା ବି କଟିଯିବ।
ଅଁ ନା ମୁଁ ପ ମୁଁ ପଳିଆସିଲି ତଳକୁ ମାଙ୍କଡମାନେ ଥିଲେ ବଡ ବଡ ମାଙ୍କଡଗୁରା।
ଆଚ୍ଛା ଆଉ ପନିର ତରକାରୀ ଆଉ କଣ କଣ ଖାଇଲ?
ପନିର ତରକାରୀ ସହିତ ସାଲାଡ ହେଇଥିଲା। ବାସ୍ ସେତିକି।
ଆଚ୍ଛା। ଆଉ ଘରେ ସମ୍ ହଁ କୁହ।
ମୁଁ କହିଲି ମୁଁ କୋହୁଥୁଲି କି ଯୋଉ ଶ୍ରାବଣ ମାସ ଗୋ ଟେ ମାସିଆ ଆଗାରେ ଦି ମାସ ହେଇଥିଲା ତ ସେଇଥରକ ଠାକୁର କଣ ହେଇ ଥିଲା କହିଲ ସେଇ ଯୋଉ ଯେମିତି ଅଣସର ଘରେ ଶୁଅନ୍ତି ତ ଶୋଇ ପାରିିନଥିଲେ କୋଉ କାରଣରୁ। ଠିକସେ ମନେ ପଡୁନି ମୋର ପରେ ତ ତାଙ୍କ ଆଖି ଲାଲ ପଡି ଯାଇଥିଲା ଜଗନ୍ନା ଥଙ୍କର ତ ଆ ଖି ଲାଲ ପଡି ଯାଇଥିଲା ଉଁମ୍ ଯଦି ମନେଥିବ ପୁରା ଓଡିଶା ସାରା ଯୋଉ କହିଲେ ଆ ଆଖି ଧରା ମାତିଚି ଆଖି ଲାଲ ହେଇଚି ସମସ୍ତଙ୍କୁ ହେଇଥିଲା।
ହଁ ସା ଠାକୁରଙ୍କୁ ହେଇ ଠାକୁରଙ୍କୁ ହେଇଚି ନା ସେଇଥିଲାଗି ବୋଧେ ସମିସ୍ତିଙ୍କୁ ହେଇଥିବୁ ଆଉ।
ହଁ ଠାକ୍ ମାନେ ଜଗନ୍ନାଥଙ୍କ ଆଖି ନଶୋଇବାରୁ ଲାଲ ପଡିଯାଇଥିଲା ସେ ଏଥିପାଇଁ ସମସ୍ତଙ୍କର ସେଇ ସମୟରେ ବୋଧେ ମୁଁ କଲେଜ ଯାଉଥୁଲି ହଁ।
ଆଚ୍ଛା।
ଏରା ବୋଧେ ଦୁଇ ହଜାର ତେଇଶି କି ଚବିଶର କଥା।
ହଁ।
ହଁ ଏବେ ମନେ ପଇଲା ତାହେଲେ ନାଇଁ।
ହଁ ହଁ ଏବେ ତ ମନେ ପଇଲା ତମ କଥା ଶୁଣିକି ଆଉ ତମ ଘରେ ସମସ୍ ତେ କଣ କରୁଚନ୍ତି?
ଘରେ ସମସ୍ତେ ସେଇ ବର୍ଷା ତ ହୋଉଚି ଆଉ ସେ କଣ ଘରେ ସବୁ ବସିଚନ୍ତି ଆଉ।
ବର୍ଷା ଏବେ ଛାଡିନି ତମ ସେପଟରେ?
ହଁ ଏବେ ହିଁ ସାଙ୍ଗେ ସାଙ୍ଗେ ଛାଡିଲା।
ବର୍ଷା ଆଜି କାଇଁ ଲାଗି ରହିଚି।
ହଁ ପ୍ରାୟ ବାରଟାରୁ
ତମର ବାରଟାରୁ ନା ଆମର କଁଷ୍ଟାଣ୍ଟ ଚାଲଚି ସକାଳୁ ଏଯାଏଁ।
ଏ ମାଆ ନାଇଁ କଣ ଏମିତି ବର୍ଷା ହେଲେ ଜମା ଭଲ ଲାଗେନି।
ନାଇଁ ବର୍ଷା ହେଲେ କଣ କହିଲା ରାସ୍ତାଘାଟ ପାଣି କାଦୁଅ ସବୁ ହବ ମାନେ ନାସ୍ନା ଲାଗିବ। କୁଆଡେ ଯିବାକୁ କେଉଠି ଆସିବାକୁ ମାନେ ଘରୁ ବାହାରିବାକୁ ବି ଇଚ୍ଛା ହବନି। ପାଣି କାଦୁଅ ନା। ଚାରିଆଡେ ପାଣି ଗୁଡା ଗୋଡ ସେଟା ପଚ ପଚ ପଚ ପଚ ହବ ମାନେ
ନା ମତେ କିନ୍ତୁ ଭଲ ଲାଗେନି। ମତେ ପାଣିରେ ସେମିତି ପାଣିରେ ଚାଲିଲ ଭଲ ଲାଗେ।
ସେଇଟା ଭଲ ଲାଗେ ଯେ କିନ୍ତୁ କଣ କହିଲ ସେଇ ଯଉ ମାନେ କାଦୁଅ ମାଦୁଅ ନା ଆଉ ଗୋଡ ସାରା ଲାଗିଯିବ।
କାଦୁଅ ଗୁଡା ଭଲ ଲାଗେନି କିନ୍ତୁ ଯେତେବେଳେ ମୁଁ ସ୍କୁଲ ରୁ ଆସିଥିବି ଯୋଉ ରାସ୍ତା କଡାରେ ପାଣି ଗୁଡା ହେଇଛି ତ ମୁଁ ଜାଣିିଶୁଣି ସେଠି ଡେଇଁ ଡେଇଁ କି ଆସୁଥିବି।
ଆଚ୍ଛା।
ମତେ ତ ଭଲ ଲାଗେ।
ହଉ
ସେ ଯୋଉ ପାଣି ରେ ଭିଜିବାକୁ ବର୍ଷାରେ ବି ଭିଜିବାକୁ। ସବୁ ନେଇକି ଯାଇଥିବୁ ରେନିକୋଟ ଛତା ସମସ୍ତେ ନେଇକି ଯାଇଥିବୁ କିନ୍ତୁ ଆସିଥିବୁ ସବୁ ଭିଜିକି।
ହଁ ଆଜି ଆମ ଆକାଶ ପୁରା ସଫା ଦେଖା ଯାଉଛି। ମୁଁ କହିଲି ଯେ ଆମ ଆକାଶ ପୁରା ସଫା ଦେଖା ଯାଉଛି ଏବେ ବର୍ଷା ଛାଡି ଯାଇଛି ନା। ସେଥିଲାଗି ସଫା ସଫା ଦେଖା ହଉଛି ନହେଲେ ତୁ ବର୍ଷାରେ ଭିଜନ୍ତାଣି।
ପୁରା ନୀଳ ଏବେ ଦେଖା ହଉଥିବ ନାଇଁ।
ନାଇଁ ନୀଳ ତ ଦେଖାହଉନି ଧଳା ଧଳା ଦେଖା ଯାଉଛି।
ମତେ ଭଲ ଲାଗେ ସେ ସେଉ ଆକାଶ ମେଘ ଛାଡିଗଲା ପରେ ପୁରା ନୀଳ ଯୋଉ ଦେଖା ଖାଉଥିବ ପୁରା ଯୋଉ ଗୋଟେ ରଙ୍ଗଟେ ଆସେ ନା ଟା ବହୁତ ସୁନ୍ଦର ଲାଗେ।
ମାନେ ତା ରଙ୍ଗ ଟା ପରିବର୍ତ୍ତନ ହୁଏ ନା ସେଥିଲାଗି ଦେଖିବାକୁ ଭଲ ଲା
ହଁ ଆଉ ବହୁତ ଭଲ ଲାଗେ।
ଆଉ ସକାଳେ କଣ ଖାଇଥିଲ?
ସଖାଳେ ଆଜି ଚକୁଳି ହେଇଥିଲା।
ଚକୁଳି ଆଉ କଣ?
ଚାକୁଳି ମଟର ତରକାରୀ।
ମଟର ତରକାରୀ କିଏ ବନେଇଥିଲେ ମା?
ହଁ ମାନେ ଚକୁଳି ଟା ମୁଁ ପିଠା ଟା କରିଥିଲି ସେ ତ କାରୀଟା ବନଉଥିଲେ।
ଆଚ୍ଛା ଆଉ କୁମାରୀ ପୂର୍ଣ୍ଣିମା ବନ୍ ଓଷା କର।
ହଁ ମୁଁ କୁମାର ପୂର୍ଣ୍ଣିମା ଓଷା କରେ।
ମାନେ କେମିତି କଣ ପାଳନ କର କୁମାର ପୂର୍ଣ୍ଣିମା?
କୁମାର ପୂର୍ଣିମା ସଖାଳୁ ତ ଆମର ତ ଉପାସ ଥାଉ ମାନେ ଇ କରନ୍ତି କି ଆମ ଏପଟେ କଣ ହୁଏ ଜାଣିଛ? ପ୍ରଥମେ ସମ୍ପୁ ଝିଅ ନା ତାଙ୍କ ସନ୍ଧ୍ୟାବେଳ ସମୟରେ ନିଜ ଚଉଁରାରେ ସମସ୍ତେ ପୂଜା କରିଦେବେ ଆ ଘରେ ଘରେ ଯି ଚଉଁରାଟା ଥାଏ ତାପରେ ଆମ ଗାଁ ମୁଣ୍ଡରେ ଗୋଟେ ଚଉଁରାଟେ ଅଛି। ଆ ସେଇଠି ସମସ୍ତେ ଯେତିକ ଗାଁ ଠ ଯେତିକି ରହିଲୁ ଝିଅ ଯୋଉଠି ଅଷ୍ଟ କରିହୁଏନି ଯୋଉ ଚଉଁରାରେ ଏଇ ଚାନ୍ଦିନିରେ ତ ସେଇଠିକି ଆମେ ସମସ୍ତେ ଯାଉ ଜାହିଁକିନା ହେଇଠି ସମସ୍ତେ ମିଶିକି ଫାଷ୍ଟ ଭୋଗ କରିବି। ତାପରେ ଚାନ୍ଦ ବନ୍ଧେଇକି ନା ଗୀତ ବୋଲନ୍ତି। କୁମାର ପୂର୍ଣ୍ଣିମା ଗୀତ ଗୋଟେ ଥାଏ ସେଇଟା ବୋଲାଯାଏ।
ଠିକ କଥା କହିଲ କୁମାର ପୁନେଇଁ ଗି ହେତବେଳେ ଥାଏ ବୋଲନ୍ତି ମତେ ସେ ଗୀତ ବୋଲି ଆସେନି ମତେ ସେ ଗୀତ ବି ବୋଲି ଆସେନି ଆମରଏଯୋଉ ବି କିଏ ସେ ଗୀତ ବୋଲନ୍ତିନି?
ସେତେଏଳେ ଅଛି ନା ବହି ବି ଗୋଟେ ଅଛି ବି ବହି ମିଳିଯାଉଛି ନା ସେଥିରେ ବି ଯଣେ ପଢିକି ବୁଲି ପାରିବ।
ହେଇଥିବ।
ହଁ ତାର ଗୋଟେ ବହି ଅଛି ଯିଏ ନ ଶିଖିଥିବ ସେଇଥିରୁ ପଢିବ। ଝିଅ ପିଲା ମାନେ ଯୋଉ ଜହ୍ନ ହଲୁଆରେ ପୁଚି ବି ଖେଳନ୍ତି।
ହେଇଥିବ ତମ ଠାରୁ ପ୍ରଥମ ଥର ପାଇଁ ଶୁଣି
ତାପରେ ଯଉ ଖଇ ହୁଏ ଆମର କୁହନ୍ତି କି ଖାଲି ଧଳା ଭୋଗ ହିଁ ହବ।
ହଁ ନାଇଁ ଧଳା ଭୋଗ ତା ସହିତ କଣ କହିଲ
ନାଇଁ ଧଳା ହଁ ସାତ ପ୍ରକାରର ହୁଏ କିନ୍ତୁ ସେ ସାତ ପ୍ରକାରରେ ଯୋଉ ମୁଁ ହୁଏ ସେଟାକୁ କୁହନ୍ତି ଖାଲି ଧଳା ଜିନିଷ ଯେମିତି ଧଳା ଫୁଲ ହେଇଗଲା। ତ ଧଳା ପିତା ମାନେ ସୂର୍ଯ୍ୟ ତାରା ବି କରନ୍ତି।
ହଁ ହଁ ହଁ ହଁ ଆଉ ତାଳ ଗଜ ବି ତା ପ୍ରଥମ ମେନ୍ ନା।
ହଁ ତାଳ ଗଜାଟା ତାଳ ଗଜା ତା ସହିତ ସାତଟା ନା ଛଅଟା ତାରା ଆଉ ଗୋଟେ ଜହ୍ନ ହୁଏ ଯୋଉ କୋଉ ପି ଠାରେ ଗୋଟେ ବନାନ୍ତି ଆମର।
କଣ ଯୋଉ ହଁ ସେଇ ଯୋଉ ପିଠା ରେ ସେଇଆକୁ ଭୋ ଗୁ କୁ ମାନେ ଚକୁଡିକି ପିଠା ବନାନ୍ତି ତା ସହ ମଣ୍ଡା ବି ଦିଅନ୍ତି ତା କରରେ।
ହଁ ତା ସହିତ ମଣ୍ଡା ବି ଦିଅନ୍ତି ଖଇରେ ହୁଏ ଯୋଉ ଚାନ୍ଦ ଟା ହଁ ଖଇରେ ହୁଏ। ତାପ୍ରେ ସେଇଟାକୁ ଆମର କଣ କରନ୍ତି ଅ ଆମର ଯୋଉ ଭୋଗୋ ଟା ହୁଏ ହେଇ ସାର୍ଲା ପରେ ସେ ଆଣିକି ପାଣି ରେ ଭସ୍ ସେଇ ଦିଅନ୍ତି, ଭସେଇକି ନା ମାନେ ପାଣିରୁ ଖୋଜିବେ କିଛି ଗୋଟେ ବି ଖୋଜିକି ଯାହା ହାତରେ ବସିବ ହେଟାକୁ ଆଣିକି ଏଇ ଯୋଉ କୁହନ୍ତି କି ଘର ପେଢାକୁ ପକେଇଲେ ଭଲ ନା। ଶୁଭ କୁହନ୍ତି ହେଲା ତ ସେଇଟାକୁ ଆଣିକି ପକାନ୍ତି। ତ ଆମେ ଲାଗିଥିବୁ ଆମେ ଯେତେବେଳେ ସେଠି ଯାଉ ସେଠି ପାଣି ଚାଲ୍ଥାଏ। ତମେ ସେଇଠି ପାଣିରେ ଭୋକ ଟାକୁ ଭସେଇକି ନା ସେଇଠୁ ଯାହା ପାଇବୁ ଆଣିକି ଧୌଡିବୁ ମାନେ କୁହନ୍ତି କି ସେଟାକୁ ଦେଖିବନି। ଯାହା ହାତରେ ପସ୍ଚି ହଁ। ଆମ ଏପଟେ ସେମ୍ତି ଥାଏ ସେଟାକୁ କେହି ଦେଖିବନି ହାତ ପସେଇବା ଆଣିବ ଆଣିକି ପ କେଇବ।
ନାଇଁ ତମ ସେପଟେ ନୁଅଁ ସେଇଟା ସବୁଆରେ ଏଇ ପ୍ରକାର ହିଁ ଥାଏ।
ହଁ। ଆମର ତ ଏମ୍ତି ହିଁ କରନ୍ତି ଆଉ ଶାଢୀ ଟା ତ ଆଗେ। ସେଦିନ ଡ୍ରେସ୍ ନୁହଁ ଶାଢୀ ହିଁ ପିନ୍ଧିବ। ଆଉ ସବୁ ଭ ଭୋଗ ସଜେଇକି ନେଇକି ଯିବ।
ହଁ ଶୁଣି
ତମ ସେପଟେ କେମ୍ତି କରନ୍ତି।
ହଁ ଆମ ଏପଟ୍ରେ ସେମ୍ତି ଯେମ୍ତି ଭୋଗ। ମାନେ ସବୁ ପ୍ରକାର ଯୋଉ କଣ। ହଳ ଆଣିକି ଚକୁଡନ୍ତି ଚକୁଡିକି ଜହ୍ନ ତାରା କରନ୍ତି। ଚାନ୍ଦ ଚାନ୍ଦ କରିକି ଚାନ୍ଦ ଯୋଉ ବନ୍ଦାନ୍ତି ହଁ। ଚାନ୍ଦକୁ ବନାନ୍ତି ବଣ୍ଡା କର ଦିଅନ୍ତି ମାନେ। ତାପ୍ରେ ଭୋଗ ନେଇବି ପାଣିରେ ପକାନ୍ତି ପକେଇକି ଯୋଉ। ଯେମ୍ତି ହୁଏ କରନ୍ତି ମନ୍ଦିର ବି ଆମେ ଯାଉ ବୁଲିବାକୁ।
ତ କୁହନ୍ତିନି ଯାହା ଚାନ୍ଦ ଭଲ ହେଇ ଥିବ ସେ ଭଲ ଚାନ୍ଦ ପରିକା ସାମି ପାଇବ।
ଏଇଟା ଠିକ୍ କଥା କହିଲ ଚାନ୍ଦ ପରୀକା ସ୍ ଆଉ କଣ କହିବ ନା ଏଇଥର କଲ୍ ସମାପ୍ତ କରିବି।
ନାଇଁ ବ୍ୟସ୍ତ ଅଛ କି ଆପଣ।
ହଁ ଟିକେ ତ ବ୍ୟସ୍ତ ଅଛି।
ମୁଁ କଇଲିି ବ୍ୟସ୍ତ ଅଛନ୍ତି କି।
ହଁ ହଁ ଟିକେ ତ ବ୍ୟସ୍ତ ଅଛି।
ଆଛା ବିଲ ପାଇଁ କିଛି। କ ଏବେ କିଛି କାମ କରିବା ଯିବେ ନାଁ ମୁକଇଲି କିଛି କାମ ଅଛି କି ଏବେ।
ନାଇଁ ଏବେ ତ ଦଶ ମିନିଟ୍ ହେଇସାରିଛି।
ଦଶ ମିନିଟ୍ ଆମେ କଣ କହୁଥିଲି କହିଲ ଦେଖ କିଛି ଗୋଟେ ଯୋଉଟା କାମ କରୁଛ ସେଟା ପୁରା ସମୟ ଦେଇକିନା କର ଠିକ୍ ଅଛି। ଆମକୁ ଯେତିକି କୁହା ହେଇଛି ଆମେ ସେତିକି କାହିଁକି ଦବା। ତ ଯେତିକି ଦ ମାନେ ଗୋଟେ କାମ ପାଇଁ ହଁ। ମୁଁ କହିଲି ଗୋଟେ କାମ ପାଇଁ ଯେତିକି ଦରକାର ଆମେ ଗୋଟେ କାମ କରୁଛେ ନା ଯଦି ତରତରରେ ସେଟା ଅଧା କରୁଛେ ତ ସେଟା ଲା
ନାଇଁ ଏଟା ଶୁଣ ଏ ଏଟା ଅଧା ନୁହଁ ଏଇଟା ଦଶ ମିନିଟ୍ ହିଁ କେବଳ କଥା ହବାର ଅଛି। ଦଶ ମିନିଟ୍ ରୁ ଅଧା ନୁହଁ ଏଇ କଥାଟା ଏଇ କଲ୍ ରେ କୁହନି। ଆଉ କଣ କହୁଛ କୁହ ଏବେ ନହେଲେ କଲ୍ ସମାପ୍ତ କରିବି।
ହଉ ଠିକ୍ ଅଛି।
ହଉ।